ହ୍ୟାଲୋ। ହଁ।
ଆ ତମକୁ ଖରା ମାସରେ ଆମ୍ବକୁ ନେଇକି କଣ ଆଇଟମ କରିଆଉଛି କି?
ହଁ ଆସୁଛି ଆମ୍ବ ଖଟା ଆମ୍ବ ମାନେ ଆମ୍ବ ଜୁସ୍ ଆସୁଛି ସରା ଆସୁଛି ଆମ୍ବ ସେ ଜୁସ୍ ଚଙ୍କୁତ କହୁନାହାନ୍ତି କି
ଆଜ୍ଞା
ହୁଁ ସେଟା ହିଁ ତ ଆସୁଛି
ଆ ଆମ୍ବ ଜୁସ୍ ସେଟା କେମିତି କରୁଛନ୍ତି
କଉଟା
ଆମ୍ବ ଜୁସ୍
ଆମ୍ବ ଜୁସ୍ ଦେବ ଆମ୍ବ କାଟିଦବ ହେଲା ପିସ୍ ପିସ୍ କରିଦବ ଯଦି ବଡ ଆମ୍ବ ହୋଇଥିବ କେବେ ନହଲେ ଆମ୍ବୁ ଡାକୁଟା ସେଟା ଚିପିକି ଗ୍ରାଇଣ୍ଡର କରିବ ଯଦି ବଡ ଆମ୍ବ ହେଇଥିବ କହିଲେ ଉଁ ସେଟା ଚୋପାକୁ ଚୋପା ଛଡେଇଦବ ହେଲା। କାଟିକି ପକେଇବ ତାପରେ ଦହି ହେଉ ବା କ୍ଷୀର ହୋଉ ଦିଟା ଭିତରୁ ତମେ ଯଦି ଦହି ଖାଅନାହଁ ବୋଲି କ୍ଷୀର ପକେଇବାର କ୍ଷୀର ଟିକେ ଚିନି ଏମିତି କରିକି ଗ୍ରାଇଣ୍ଡିଙ୍ଗ୍ କରିଦବ ଗ୍ରାଇଣ୍ଡିଙ୍ଗ୍ କରିସାରିଲା ପରେ ସେ କାଜୁ କିସମିସ ଗୁଡାକ ନାଇଁ କି ଆରେ ଉଁ କେଶର ଯଦି ଅଛି କହିଲେ ସେଇଟା ପକେଇଦବ ତ ପିଇଦବ ଆହୁରି ଆଉ ମସ୍ତ ଲାଗୁଚି କିନ୍ତୁ ଆଉ।
ଉହୁଁ
ଆମ୍ବ ଜୁସ୍ ଆହୁରି ଜାଣ ଚନା ନାଇକି ସରା
ଉଁ ନାଇଁ।
ଓ ଆଛା ଆଉ ଚମ୍ ଆମ୍ ଚମ୍ପେ ତ
ହଁ ଚମ୍ପେ ତ ଆ ଚମ୍ପେ ତ ଆଇ ଥିଙ୍କ୍ ଆଉଚି ଆମ୍ବର ପା ସେ ଛୋଟ ଛୋଟ ଆମ୍ବ ନୁହେଁ ତାକୁ ଏମତି ତାର ଛାଲି କୁହନ୍ତି ଫାସ୍ ତାଙ୍କୁ ଭଲସେ ଚାଞ୍ଛିନେବେ। ଧୁଇବେ ଆଉ ତାର ଛା ଛା ଓପର ପାର୍ଟ ଟାକୁ କାଢିଦେବେ। ଆଉ ସେ ଓପର ପାଟଟାକୁ କାଢିକରି ଶୁ ଶୁକେଇଦେବେ।
ଉଁ ହୁଁ।
ଶୁକେଇଲା ପରେ ସେଥିରେ ଗୁଡ ଏମିତି କ-ଚିନି
ହୁଁ ହୁଁ ଖରାରେ ଶୁଖେଇ ଦେଇ ସାରିଲା ପରେ କେତେ ଦିନ ଗଲା ପରେ ତେଲରେ ଟିକେ ଇଏ କରିଦେବେ ଆଉ। ତେଲ ଗୁଡ ଲଙ୍କା ମସଲା ଟିକେ ପକେଇକି ପାଗ ଅ ଦେଇ ରଖ
ହଁ ଆଉ କେତେ ଦିନ ପରେ ଆରାମସେ ତମେ ଭାତ ପେଜରେ ଖାଇପାର। ହଁ ମୋ ଆଇ ମା କରିଥାନ୍ତି।
ହୁଁ ହଁ ତ ଗୋଟେ ଜଣଙ୍କର ହା ବି ଟେଷ୍ଟ ରହୁଛି ନା।
ଆଉ ଜଣ ଜଣଙ୍କର ଭଲ ହଉନାହିଁ ଜଣେ କଲେ ଯେ ତାଙ୍କର ଖାଇଲି ନାଇଁ। ହଁ।
ନା ଜଣେ ବି କିଏ କେମତି କରୁ ଥିବ କିଏ ସଫାରେ କରିଥିବ କି କିଏ କୋଉଟେ ଏମତି ହଉନାହିଁ କି ନିଜର ନି ଯୋଉ ଘରେ କରୁଥିଲା ରହି ଖାଇବା କଥା ଅନ୍ୟ ମାନଙ୍କର କିଏ କେମିତି କଣ କରୁଥିବ।ଯେ
ନାଇ ନାଇଁ ମାଆଙ୍କୁ ଥରେ ଜିଦି କରି କରି କରିଥିଲି। ତାଙ୍କର ଭଲ ହେଲା ନାଇଁ ଦେଖା ହେଲେ ନାଇଁ ଦେ ଗାଳି କଲେ। ଦୁଇ ଡବା ୱେଷ୍ଟ କରିଦେଲି। ନା ନା ଆର ଭଲ ହଉଥିଲା ମା ର ବି ଭଲ ହଉଥିବ ବୋଲି ଭାବୁଥିଲି ଆଉ। କିଏ ଜାଣିଥିଲା ମା ଝିଅ ଡି ପ୍ରେସ୍ ଡି ପ୍ରେସ୍
ହୁଁ। ହଁ ଆଈ କୁ ଆଉଥରେ କହିଦିଅ କରିଦେବେ ଏବେ ତ ଆମ୍ବ ସିଜିନ୍ ଟା ଚାଲିଛି ଆଉ।
ହଁ ତାଙ୍କୁ କରିବାରେ ଲାଗିଛନ୍ତି। ତମ ପଟେ ଆମ୍ବ ହେଲା ନା?
ହଁ ହେଲାଣି।
ହଁ ଆଉ ଆମ୍ବ ଖାଇଲଣ କଣ?
ହଁ ବୁଖାଜ ତ ଆମ୍ବ ସିଜିନ୍ ଚାଲିଛି ଆମ୍ବ ଖାଇବୁନୁ ଇଏ କି କ
ଏବେ ତାମପର ତ ତାମପର ତ ପେଜ ଆମ୍ବ ଖାଇଦ ସକାଳ କଣ ପଖାଳ ଆମ୍ବ ଦେ ଖାଦ୍ୟ ଖାଉଛୁ।
ହଁ ଆମ୍ବ ତ ଖାଇବାକୁ ପଡିବ ଏକା ନା ଆହୁରି କେତେ ମାସ ଗଲା ପରେ ଆମ୍ ଆସିଗଲା କିରି ସବୁ ଯିବ ଆମ୍ବ ସରି।
ଦୁଃଖ ର କଥା ତରଭୁଜ ତରଭୁଜ ସରିଗଲା ଣି କଣ ତରଭୁଜ ମାର୍କେଟ ରେ ମିଳୁନି ଆଉ ଫାଷ୍ଟ୍ ଟାଇମ୍ ମିଳୁଥିଲା କୋଉ କେତେରାଏ ଦୁଇ ତିନି ମାସ ଭିତରେ ଢେର ତରଭୁଜ ମିଳୁଥିଲା।
ହୁଁ ତରଭୁଜ ଆଉ ନାଇଁ କି? ହୁଁ ଖାଉଛି ଯେ ମୁଁ ଗୋଟେ ଭିଡିଓଟେ ଦେଖିଥିଲି ଯେ ସେ ତରଭୁଜ ଖାଇକିରି ତାଙ୍କର ଫ୍ୟାମିଲି ମର ଯାଇଥିଲେ ଡେଥ ହଇଯାଇଥିଲେ ମୁଁ ଆହୁରି ଖାଇଲିନି ଆଉ ତରବୁଜ ସେଠୁ ଛାଡିଦେଲି।
ମାନେ କଣ ତରଭୁଜରେ କଣ ଥିଲା ଯେ ଏମିତି ହେଲା।
କିନା ତା ପୂର୍ବରୁ କଣ ଖାଇଥିବେ କି କଣ କି ତରଭୁଜ ଖାଇକି ଏମିତିି ହେଉଚି ମତେ ଡର ଲାଗିଲା ମୁଁ ଖାଇଲି ନାହିଁ ଆଉ ।
ଆରେ ଆରେ ଆରେ ସେଇ କଥା
ତରଭୁଜ ତ ବଡ଼ିଆ
ପେଟ ଥଣ୍ଡା କର ତରବୁଜ ଆଖୁ ରସ ଆମ୍ବ ଲସି ଖ ଆଇସ୍କ୍ରିମ
ଯେ ଆଖୁ ରସ ତ ପିଉନି ମୁଁ ନହେଲେ ସବୁ ଖାଉ
ଆଖୁ ରସ ପିଉନା ନଡ଼ିଆ ପାଣି
ହଁ ନଡିଆ ପାଣି ପିଇଚି
ଆ ହଟତା ବେଶୀ କରି ଲସି ଭଲ ଲାଗୁଚି ପା
ହଁ କିନ୍ତୁ ମତେ ତାଠୁ ଅଧିକ କୋଲଡ କପ ହିଁ ଭଲ ଲାଗୁ
ହୁଁ ହୁଁ ହୁଁ।
ଆମ୍ବ ଯୋଉ ସ୍କେଦେଲେ ଗୋଟେ ଦିନ ଆମ୍ବ ଜୁଷ ଟିକେ ବନ ଆଉ ଏବେ ତ ଆମ୍ବ ସିଜିନ ଚାଲିଚି ନା ଏଭେଲେବୁଲ ଆମ୍ବ
ଓ ହୋ କ୍ଷୀର ଟା ଆଜି ଆଜି ଟ୍ରାଏ କରିବା।
ହଁ ଟ୍ରାଏ କରନ୍ତୁ ଆଜି
ଗୋଟେ ଆମ୍ବ ପିସୁ କାଟିକରି ହେଇଯିବ।
ଏତେ ବି ବଡ ଆମ୍ବ ନଥିବ ପିସ୍ ପିସ୍ ଟାକୁ ଥିବ ସେଟା ଚିପୁଡ଼ିକିରି ତାର ରସ
ହୁଁ ହୁଁ କେତେ ଆମ୍ବ ପକେଇବି ଗୋଟେ ବଡ ଆମ୍ବ ପକେଇବି ନା ଜଣକ ପାଇଁ କେତେ ଆମ୍ବ ପକେଇବି?
ହଁ ଗୋଟେ ଆମ୍ବର ହେଇଯିବ ବଡ ଆମ୍ବଟା
ଓ।
ହୁଁ। ଗୋଟେ ଆମ୍ବରେ ପକେଇଲେ ତ କ୍ଷୀର ଟେ ପକେଇବ ଆଉ ଗ୍ରାଇଣ୍ଡିଙ୍ଗ କରିଦବ
ଲ ଏ ଲସି ଇଏ କଣ କଣ ସେଟା ଦହିରେ ଲସି କେମିତି ବନଜ ତି ମୋ ଭାଇ କରିଥାଉ ସେରା ମତେ କହୁନାହାନ୍ତି ପରା ଖାଲି ସେ ଦହି ଆଣିକିରି ଖାଲି ଲସି କରିଥାଉ ସେରା ପରଫେକ୍ଟ
ନାଇଁ ମୁଁ ଜାଣି ନାଇଁ ମୁଁ କଇପାରିବି ନାଇଁ ମୁଁ ତ ଲ କେଉ ନହିଁ ନା ମଜା ଆଣ ନା
ଓ ହୋ ଲସୁପଶମ ନହିଁ।
ନାଇଁ
ଓ ଓ ହଁ କାହା ପସନ୍ଦ ଆଉ ତାହେଲେ ବେଶୀ ସୁଷ ଲାଗିଥିବ ଖରାପ ଯାଉଛ ବୋଲି କଣ ବହୁଛ
ବେଶୀ ଥ ମାନେ ଗ ଶୋଷ ଲାଗଲେ ତ ପାଣି ଏକା ପିଉଛି ଆହୁରି।
ପାଣି ଛାଡ଼ି କରିି
ପାଣି ଛାଡିକି ଆହୁରି କୋଉଟା ହେଲେ ସେ ଯାକ ସବୁ ମିଠା ଅଂଶ ଗୁଡାକ ମିଠା ଜିନିଷ ଗୁଡାକ।
ଓହୋ ହେଲଥ ଡାଇଟ୍?
ଡାଇଟ୍ ନାଇଁ ଯେ ଏମତି ଆଉ।
ଉ ବାଇ
ତାର ଛେନା ପୋଡ ଛାଡିକରି ଏତେ ସୁଗର ପସନ୍ଦ ନାହିଁ।
ହଁ ସବୁ ଆ ପସନ୍ଦ ଯେ ମତେ କିନ୍ତୁ ଛେନାପୋଡ଼ ମୋର ପସନ୍ଦ ଆଉ ବହୁତ।
ଆଉ ସେଟା ଓଡିଶା ବାସୀର ସମସ୍ତଙ୍କ ପସନ୍ଦ।
ତ ମୋର ମିଠା ପସନ୍ଦ।
ମୋର ବି ମିଠା ପସନ୍ଦ ନାହିଁ ଯେ ଛେନାପୋଡ ଭଲ ଅଛି ବାକି ଅଲଗା କେହି ମିଠା ପସନ୍ଦ ନାହିଁ ବାକି ଛେନାପୋଡ ପସନ୍ଦ ନାହିଁ ଛେନାପୋଡ ଭଲ ଅଛି ନା ସ ରସଗୋଲା ହଁ ମୋର ରସଗୋଲା। ଗୁଲାବଜାମୁନ ହାର ଗୋଟେ ଭଲଲାଗୁ ନାହିଁ। ବାକି ଛେନାପୋଡ ଭଲ ଲାଗୁଛି। ଆ ଖଟା ମାନେ ଟମାଟୋ ଖଟା ପସନ୍ଦ ନାହିଁ ବାକି ଗୁପଚୁପ ଭଲ ଲାଗୁଛି। ଆଉ ଦହିବରା ଟିିକେ ପସନ୍ଦ ଦହିବରା ପସନ୍ଦ ନାହିଁ କଣ କର୍ବା ଭୋକ ନାଇଁ ଖରାରେ ଖାଇବାକୁ
ହଁ। ଖରାରେ ସେଗୁଡା ଖାଇବାକୁ ହିଁ ଇଚ୍ଛା ଲାଗୁନାହିଁ।
ହଁ ନାଇ ଖରା ନାଇଁ ଯେ ମୁଁ କାମ କରି ଭା କଣ ବେଶୀ ଲେଟ ହେଇଗଲେ ଦହିବରା ଖାଇବାକୁ ପଡୁଛି।
ହୁଁ।
ହୁଁ ଆ ସେ ଦହିବରା ଏତେ ପସନ୍ଦ ନାହିଁ ଗୁପଚୁପ୍ ତାଠୁ ହେଲେ ଟିକେ ବେଶୀ ପସନ୍ଦ।
ଓହୋ ଦହବରା ଗୁପଚୁପ୍ ଠୁ ଗୁପଚୁପ୍ ଟିକେ ଅଧିକ ପସନ୍ଦ ଆଉ ନାଇଁ କି?
ହୁଁ ହୁଁ ତମକୁ ଦହବରା ନା ଗୁପଚୁପ?
ମତେ ଗୁପଚୁପ।
ଆଚ୍ଛା ଗୁପଚୁପ ନା ଚାଟ?
ହୁଁ ଦିଟା ଯାକ।
ଆ ଚାଟ କି ଚାଉମିନ?
ଚାଟ୍।
ଚାଟକି ସୂପ?
ନାଇଁ ମୁଁ ସୁପ୍ ପିଉନି।
ଆଚ୍ଛା ଚାଟ କି ମୋମୋ?
ଚାଟ୍।
ଆରେ ଚାଟ୍ କି ରୋଲ?
ରୋଲ୍ ଆଉ।
ଆ ରୋଲ୍ ଆଉ ଆଉ କଣ ଆଇଟମ ଅଛି ରୋଲ୍ ନା ଆଉ ଆଉ କ
ପକଡ଼ା ଚିକେନ ପକଡ଼ା।
ବହୁତ ବହୁତ ଭଲ ତମ ଟେଷ୍ଟ ତମ ଟେଷ୍ଟ ସତରେ ଭଲ ଅଛି ତମେ ମୁଭି କି ସିରିଜ ଦେଖୁଛ?
ହଁ ମୁଁ ଦେକୁଚି। ମୁଁ ବି ଦେଖୁତିତ ସେଇ ଯୋଉ ନାଇଁ ମୁଭି ଗୁଡାକ ଦେଖୁଚି ଆଉ।
ଆଚ୍ଛା ଛା ଛା। କି ଟାଇପ ର ମୁଭି ଦେଖିବାକୁ ଯାଉଚ।
ମୁଭି ଏମତି ସ୍ୟାଡେ ବାଲା ମାନେ ଫାମିଲି ଏରେଣ୍ଟେଡ ମୁଭି ଗୁଡାକ ଦେଖୁଚି ଆଉ।
ଅ ଯେମିତି କି ରକ୍ଷାବନ୍ଧନ।
ହୁଁ।
ହଁ ଭଗବାନ। ବଉଦୁ ବଉଦୁ
ସବୁଠୁ ବେଷ୍ଟ ମୋର ପାଇଁ ଫିଲ୍ମ। କହିଲ ବିବାହ ଫିଲିମ ମୋର ଫେବରାଇଟ। ବିବାହ। ଫିଲିମ ଟା।
ଓଡିଆ ଫିଲ୍ମ କି?
ବିବାହ ହିନ୍ଦୀ ନାଇକି।
ବିିବାହ ହିରୋକିଏବା ପୁରୁଣା ଟା କି ନୂଆଟା।
ସାଇର କପୁର।
ସାହିଦ୍ କପୁର ବିବାହ।
ବାକି ମୁଭି ତମେ ଦେଖ ଖିନ ଆଜି ସର୍ଚ୍ଚ କରିକି ଦେଖ ଆଉ।
ଓ ଆଚ୍ଛା। ଆଚ୍ଛା। ହିରୋଇନ କିଏ?
ହିରୋଇନ୍ ପୂନମ୍।
ଓ ଆଚ୍ଛା ଆଚ୍ଛା ହ ହଁ ମୋର କଣ ମ ସାଇନ୍ସୀ ପିକସନ ଟିକେ ବେଶୀ ଭଲ ଲାଗୁଚି ଯେମିତିକି ମିସାଇଲମଙ୍ଗଲ।
ଆଚ୍ଛା।
ହୁଁ ହେଲା ସାଇନ୍ସି ମୁଭି ଟିକେ ଭଲ ଲାଗେ।
ହୁଁ ହୁଁ।
ଆଉ ଉଡିଆରେ ଟିକେ ତୁମ ଆଖିର ତାରା।
ହଁ ଦେଖିଛି ଓଡିଆ ଫିଲ୍ମ ଟା ତୁ ମୋ ଆଖିର ତାରା।
ଆଉ ଯଦି ଆଉ ତମକୁ ଓଡ଼ିଆରେ କୋଉଟା କୋଉ ମୁଭି ଭଲଲାଗୁଚି।
ଓଡିଆ ତ ଆଗ ଦେଖୁଥିଲି ଏବେ ଦେଖୁନାଇଁ ଓଡିଆ ମୁଭି।
ଆ ହା ସିରିୟଲ ଦେଖୁନ।
ସିରିଏଲ ନା ସିରିଏଲ ଛାଡି ଦେଇଚି ଏବେ।
ଆ ଜଷ୍ଟ କେତବେଳେ କେମିତି ମୁଭି ଦେ ଛନ୍ତି ।
ଆଉ କେତଳେ ରସ ରିଲସ ଗୁଡାକ ଦେଖୁଚି ଆଉ।
କଣ ଦୁଜ
ଆଉ କେତଅଳେ ରିଲସ ଗୁଡାକ ଦେଖୁଚି ଆଉ।
ଅ ହ ହଉ ହଉ ରଖ ହଁ ରଖୁଛି।
ହଁ ହଁ ।